ହ୍ୟାଲୋ।
ହୁଁ ହୁଁ କୁହ।
କଣ କରୁଛ?
ଏଇ ବସିଥିଲି ଆଉ କଣ କରିବା ଫୋନ୍ ଦେଖୁଥିଲି ତମେ?
ଖାଉଛି।
ଓ ହୋ ସେଇ ଯୋଉ ବନେଇଛ ମତେ ବି ସେଇଟା ଦେଖିକି ଇଚ୍ଛା ହେଲା ଖାଇବାକୁ।
ବର୍ଷା ପାଗରେ ନା ଗରମ ଗରମ ଛୋଲା ଭଜା ଭଲ ଲାଗେ ଖାଇବାକୁ।
ମୁଁ ପାସ୍ତା ଖାଇଥିଲି ଯେ ମତେ କିନ୍ତୁ ଆହୁରି ଭୋକ ଲାଗିଲାଣି।
ହଁ ଏଇ ପାଗ ହିଁ ସେଇଭଳି କା ଯେତେ ଖାଇଲେବି ଭୋକ ଲାଗିବ କହିବ ଆଉ ଟିକେ ଭଲ ଟେ ଖାଇନଥାନ୍ତେ।
ହୁଁ। ବଢିଆ ଆଉ ଖାଅ ବନେଇକି ଆଉ। ନା ନା ଘରୁ ହିଁ ବାହାରୁନି।
ତମେ ଆସ ମୁଁ ବନେଇଦେବି ଖାଇବ।
ହଉ ଏତେ କହିଲଣି ମାନେ ଯିବାକୁ ପଡିବ ତାହେଲେ ତମ ଘରକୁ।
ହୁଁ ଆରାମସେ ଆସ। ମୁଁ କିନ୍ତୁ ଆଜି ବର୍ଷାରେ ଭିଜି ଯାଇଚି।
କେମିତି?
ଆମର ଟିଭି ରୁ ନୁହେଁ ନା, ସେ ବକ୍ସ ର କନେକ୍ଟର ଟା ଖରାପ ହେଇଗଲା। ଖରାପ ହେଇ ଗଲା ବ ତ ସକାଳେ ଯାଇଥିଲି ଖୋଜିବାକୁ, ଦୋକାନ ବନ୍ଦ ଥିଲା ପଳେଇ ଆଇଲି। ସେତେବେଳେ ଆସିଲା ବେଳେ ଭିଜିିକି ଆଇଥିଲି ପୁଣି ସଞ୍ଜବେଳକୁ କହିଲି ଦୋକାନ ଖୋଲିଥିବ ଏବେ ଯାଉଛି ଆସିଲା ବେଳକୁ ପୁଣି ଭିଜିକି ଆଇଲି।
ହୁଁ।
ହୁଁ।
ଦେଖିକି ଦେହ ପା ଖରାପ ହଉଛି ନା।
ହୁଁ ଏଇଠି ତ ପ୍ରବଳ ଜୋରେ ବର୍ଷା ହଉଛି।
ହଁ ଏଠି ଆଜି ପୁରା ଦିନ ସାରା
ହୁଁ ଏଇନା ପରା ହବ ନିଉଜ ଦେଖୁଥିଲି ମୁଁ। ଅଛି ଏଇନା ଆହୁରି ସପ୍ତାହେ।
ଓହୋ ବର୍ଷା ଲାଗିକି ରହିବ ନା।
ହୁଁ ଏଥର ରଥ ବେଳକୁ ପୁରୀ ଭାସି ଯାଇଥିବ।
ଆମ କଟକ ଭାସିଗଲାଣି ଆଡେ ବର୍ଷା ରେ।
କଟକ ଭାସିଯାଏ ସେ ପାଣି ବୁଡିଯାଏ ଆଣ୍ଟିଏଯାଏ।
ହଁ ବା। କଣ କରିଆ?
ପୁରୀରେ କିନ୍ତୁ ଏତେ ବର୍ଷା କେବେ ହୁଏ ନା।
ହୁଁ-ଉଁ।
ସେ ଲଘୁଚାପ ପଡିଚି ନା ସେଥିପାଇଁ କଣ ହେଇଚି ନା ସବୁଆଡେ ବର୍ଷା ଅଛି।
ହୁଁ-ଉଁ। ଆଜି ଯାଇଥିଲ ଠାକୁର ଦେଖିବାକୁ?
ହଁ ଖରାବେେଳେ ଠାକୁର ଦେଖିବାକୁ ଯାଇନଥିଲି, ମୁଁ କହିଲି ନା ମୁଁ କନେକ୍ଟର୍ ଖୋଜିବାକୁ ଯାଇଥିଲି। ସେ ସେଇପଟର ଦୋକାନ ନା ତ ମୁଁ କ୍ରସ୍ କରି ଗଲି ସେଠି ଦାଣ୍ଡ ଉପରେ ଝୋଟି ପକା ହେଉଥିଲା, ଚିତା ଚୂନରେ ପଡୁଥିଲା। ବଢ଼ିଆ ସୁନ୍ଦର ଦେଖା ହଉଥିଲା, ପୁଣି ରଥରେ ରଙ୍ଗ କାମ ହଉଚି। ଜଗନ୍ନାଥଙ୍କର ରଥ ରଙ୍ଗ କାମ ଷ୍ଟାର୍ଟ୍ ହେଇଗଲାଣି, ମାନେ ଅଧା ଅଧା ଉପରେ ହେଇଗଲାଣି ବାକି ଦିଟା ରଥ ର ରଙ୍ଗ କାମ ଏଯାଏଁ ହେଇନି ସିଏ ବଢିଆ ସୁନ୍ଦର ଦେଖା ହଉଚି ବସିକି କାମ କରୁଚନ୍ତି, ବର୍ଷା ରେ ଭିଜିକି ବି କାମ କରୁଚନ୍ତି ବସିକି।
ବଡ ଦାଣ୍ଡ ପାଖେରେ ତମର ନା?
ହୁଁ!
ଯା ହଉ।
ସନ୍ଧ୍ୟାବେେଳେ ବି ଯାଇଥିଲେ ଯେ, କିନ୍ତୁ ଜୋରରେ ବର୍ଷା ହେଉଥିଲା ନା, ମୁଁ ସେଥିପାଇଁ ଆଉ କଲ୍ କଲିନି।
ହୁଁ ହୁଁ ଭଲ।
ଆଉ ପୁଣି ଆମ ଛାତ ଉପରୁକୁ ଯେ ମନ୍ଦିର ବି ଦେଖା ହଉଛି।
ୱାଉ। କେବେଥରେ ଦେଖେଇବଆଉ ଭିଡିଓ କରିଦେଇକି ଆଉ।
ହଉ ପକା।
ହୁଁ
ଆଜି ପୁଣି ଆମେ ବାହାରି ଥାନ୍ତୁ! ହୁଁ କହୁନ।
ମୋର ସେ ସାଙ୍ଗଟା ଘର ତା ମାମୁଁ ଘର ବି ସେଇ ବଡଦାଣ୍ଡ ପାଖରେ ନା ସେଇଆ ଆଉ
ହୁଁ ସେ ଆମେ ଆଜି ବାହାରିଥାନ୍ତୁ ସାନ ଝିଅର ମୋର ଦେଖିବାକୁ ଅଲ୍ଲାହାରନାଥ ଦର୍ଶନ କରିବାକୁ ଦେଖିବାକୁ ଯାଇ ଗଲୁନୁ ବର୍ଷା ସକାଶେ
ଅଲ୍ଲାରନାଥ୍ ଟା କୋଉଠି?
ବ୍ରହ୍ମଗିରି।
ହଁ ହଁ
ପୁରୀରୁୁ କୋଡ଼ିଏ କିଲୋମିଟର ଦୂର ଆମର ପଟିଦିଅଁ ଦର୍ଶନ ହୁଏ ନା
ହଁ ଓହୋ ସେଇଟା ପଟ ଦିଅଁ।
ହୁଁ
ହଉ ତମସ୍ ସେ ଭଉଣୀ ସିଏ ବି ଅଛନ୍ତି ନା ଇଏରେ ତା ପାସ୍ତା ହୁଁ।
ଏକା ଏକା ଖାଇଦେଇଚ ନା ଡାକିଲାନି ଟିକେ କି ସାନ ଭଉଣୀ ଟା ଖାଇବ।
ହୁଁ ହୁଁ ହୁଁ ପେଟ ବି ପୁରିଲାନି ସେ ଖାଇ ଇଲି
ହୁଁ ଠିକ୍ ଅଛି ନେଷ୍ଟ୍ ଟାଇମ୍ କେତେବେଳେ ଡାକି ଦବ
ଆମେ ଯୋଉଟା ଏବେ ଖାଉ ସେଠି ମନ ଗୋଟେ ବଢିଆ ଜିନିଷ
ହିଁ ହିଁ ହିଁ ହଁ ଆଉ କିଛି ଅପସନ୍ ନଥିଲା ନା ଏବେ କରିବା ପାଇଁ, ମାନେ ଆଉ ଯାହା ଦରକାରଥିଲା ମାର୍କେଟ୍ କୁ ଯାଇକି ଆଣିବା କୁ ପ ଏଗୁଡା ସବୁ ଆଭେଲେବଲ୍ ଥିଲା ଘରେ ଇନ୍ ଗ୍ରେଡିଏଣ୍ଟ୍ ସେଇଥିପାଇଁ କରିଦେଲି, ଆକୁ ଆଉ ତମକୁ ଖାଇବାକୁ କଣ ଭଲ ଲାଗେ, ହୁଁ।
ମୁଁ କହିଲି ତମେ ବନାଅ ନିଜେ ଖାଇବା।
ହୁଁ ନିଜେ ବନାଏ।
ପଡ଼ିିଆ। ଆଉ କଣ? ମୁଁ ଆଉ ସେମିତି ସେଇ ଟାଇପ୍ ର ଏମିତି ବନାଏନି ପୁରା। ଅତି କଷ୍ଟ ହେବ ନାଏ।
ନାଇଁ ମୋର ତ ଡେଲି ଡ୍ୟୁଟି।
ବନେଇବା?
ହୁଁ।
ତାହାଲେ ତମକୁ ସବୁ ଆସୁଥିବ?
ହୁଁ।
ତମେ
ମତେ ସବୁ ଆସେ ଯେ
ଭଲ କୋଉଟା ବନେଇପାର?
ସବୁଠୁ ଟେଷ୍ଟି? ଚିକେନ୍ ତରକାରୀ। ହାଲୋ।
କହିଲ ପିବା
ତମେ ଆସ ମୁଁ ସାଙ୍ଗେ ସାଙ୍ଗେ ବନେଇଦେବି। ହୁଁ।
ହୁଁ। ହଉ।
ସେପଟରୁ ବାହାରିକି ମୋତେ ଫୋନ୍ କର, କି ମୁଁ ଏତିକି ଟାଇମ୍ ରେ ପହଞ୍ଚୁଛି। ଆସିଲା ବେଳକୁ ବନା ହେଇଥିବ।
ଆରେ ସୋ ସୁଇଟ୍।
ଆ ତମେ କହିଲ ଆସିବ ବୋଲି, ଆଉ ମୁଁ ବନେଇବିନି ନା ଥୋଇ ଦେଇଥିବି ସେମିତି।
ହୁଁ। ତମକୁ ବେଶୀ ଖାଇବାକୁ ତାହେଲେ କୋଉଟା ଭଲ ଲାଗେ?
ସାଙ୍ଗ ନାହାନ୍ତି ନା ସେଇଥି ପାଇଁ।
ଓ ହୋ, ହଁ।
ମତେ ସବୁ ଖାଇବାକୁ ଭଲ ଲାଗେ।
ହୁଁ।
ମୁଁ ସବୁ ଖାଇଦିଏ। କେବଳ ଗୁଆ ଘିଅ ଖାଏ ନା।
ଆରେ ମତେ ଭଲ ଲାଗେ ଗୁଆ ଘିଅ।
ମତେ ଭଲ ଲାଗେ ନା, ଆମ ସାନ ଝିଅ କୁ ବୋହୁତ୍ ବଢିଆ ଲାଗେ।
ସିଏ ତମ ନିଜ ଭଉଣୀ କି?
ହୁଁ। ନିଜେ ଉପ ପୁରା ସାନ ଭଉଣୀ।
ସିଏ ବି ମିଶିଗଲା ପୁରା ମୋ ସହିତ।
ହୁଁ, ସିଏ ବେଶୀ ତମ ସହିତ ମିଶିଛି, ମୋଠୁ ବେଟର।
ହଁ ମତେ ଦି ଜଣ ସେମ୍ ଲାଗେ, ମୁଁ ଏବେ ସେଟା ଭାବୁଛି।
ହୁଁ ମୋର ଆମ ଘରେ ମୋର ମୋ ବଡ ଭଉଣୀ ମାନଙ୍କର ମମି ର ସାହି ର ସମସ୍ତଙ୍କର ଭଏସ୍ ଶେମ।
ସେଇୟା ମୁ କହି
ବାସ୍ ଖାଲି ମମି ଟିକେ ମମି ଟିକେ ଏଜ୍ ହେଲାଣି ନା ତ ତା ଭଏସ୍ ଟିକେ କି ଜଣା ପଡିବ ଭାଇବ୍ରେସନ ଆସିବ ତା ଭଏସ୍ ରେ। କିନ୍ତୁ ଆମ ଚାରି ଜଣଙ୍କର ଭଏସ୍ ପୁରା ସେମ୍।
ବଢିଆ। ତମେ ଦି ଭଉଣୀ?
ଚାରି ଭଉଣୀ।
ବାବାରେ, ଚାରି ଭଉଣୀ। ନାଇଁ, ପୁରା ଫ୍ୟାମିନିଜିମ୍ ଚାରିଆଡ଼େ।
ସେଇଭଳିିକା। ବଡ ଭଉଣୀ ଦିଟା ଅଛନ୍ତି, ବାହା ହେଇ ଯାଇଛନ୍ତି। ଆଉ ଆମେ ଦି ଜଣ ସାନ।
ହୁଁ। ନା ଆମେ ବି ଦି ଭଉଣୀ।
ଆଉ ତମ ଘରେ ସବୁ କେମିତି ଅଛନ୍ତି?
ହଁ ଭଲ ସେମିତି ଖାଉଚୁ।
ଓହୋ, କିଏ କିଏ ରହୁଛନ୍ତି ତମ ଫ୍ୟାମିଲୀ ରେ?
ହୁଁ ମୁଁ ବାପା, ମା ଆଉ ବଡ ଦି।
ଓହଁ ତାହେଲେ ତମେ ବି ସାନ ଭଉଣୀ?
ୟେ ସାନ ମୁଁ।
ବ ସାନ ଭଉଣୀ ମାନେ ବହୁତ ଗେହ୍ଲା ହେଇଥାନ୍ତି।
ନଟ ଏଭ୍ରି ସାନ ଛୁଆ। ସବୁ ତ ନୁହଁ।
ଅହ୍। ହଁ ହଁ କିନ୍ତୁ ଆମର ଏଇଟା ଭାରି ଭାରି ଗେହ୍ଲି ସମସ୍ତଙ୍କର।
ହୁଁ। ବଢିଆ।
ଆଉ ପୁରୀ ଆସିଛ କେବେ ନା ନାଇଁ ଆସିବନି?
ପୁରୀର ଜଣା ନାହିଁ ଏବେ କାରଣ ଏବେ ତ ଘରେ ଯିବାର କିଛି ନାହିଁ କାରଣ ମୋ ଜେଜେମା ମରିଚି ଏ ବର୍ଷ। ଦେଖିବା କଣ୍ ହଉଚି।
ଓହୋ ମୁଁ କହିଲି ରଥ ବେଳକୁ ବାହାରିକି ପଳେଇ ଆସ ସାଙ୍ଗ ହେଇକି ବୁଲିବା। ଘରୁ ପଳେଇଆସ ଖାଇବା ଶୋଇବ ପୁଣି ତା ପରଦିନ ସକାଳେ ବାହାରିକି ପଳେଇବ।
ୱାୱ୍ କେତେ ସୁଇଟଲି ଡାକୁଛ ଯିବି ତାହେଲେ ଦିନେ।
ହୁଁ ଏ ତ ଆମେ ଦି ଜଣ ଯାକ ତମ ସାଙ୍ଗ ହେଇଯାଇଛ ନା ଆସ।
ହଁ।
ଭାଇ ଆସୁ ସାଙ୍ଗ ହେଇକି ବୁଲିବା ବୁଲିିବାଲିକି ଭଉଣୀମାନେ ସବୁ ବର୍ଷ ଆସନ୍ତି ଏ ବର୍ଷ କେହି ଆସିବେନି ସବୁ ବାହାରେ ଅଛନ୍ତି ନା।
ହଁ ହଁ।
ହୁଁ ପଳେଇ ଆସ ସାଙ୍ଗ ହେଇକି ବୁଲିବା ପୁରା ବିନ ଦାସ ଦି ଦିନ ତିନି ଦିନ ବୁଲିବା
ହଉ ନେକ୍ସଟ୍ ମୁଁ କରୁଛି କଲ କଥା ହବା ସେଇଥିରେ।
ହୁଁ ହୁଁ।